କଣ କରୁଛ ହଁ ହଁ କଣ କରୁଛ।
ସି।
ହଁ ହଁ ମୁଁ ଏ ପାଣି ପୁରଉଥିଲି। ଖରା ହଉଛି ତମ ଆଡେ ମୁଁ ଏଇ ପାଣି ପୁରଉଛି ଶୋଷ କଲିଣି ତ ପିଇବି।
ଖରା। ଆମ ଆଡେ ଟିକେ ଟିକେ ଖରା ହଉଛି।
ହଁ ତମେ କଣ ଆଜି ଖାଇଲ। ହାଲୋ।
ଭାତ ଆଉ ସନ୍ତୁଳା। ହଁ ତମେ ଶୁଣିପାରୁଛ ତ। ହାଲୋ।
ଅ ହ।
ତମେ ଶୁଣିପାରୁଚ ତ।
ଆଉ କଁ ଖାଇଲ।
ଭାତ ସନ୍ତୁଳା ମିକ୍ସଚର।
ହଁ ଭାତ ଆଉ କଣ ଖାଇ
ହୁଁ ଭାତ ଆଉ ସନ୍ତୁଳା ଖାଇଲି।
ହଁ ବା।
ହ ତମେ କଁ ଖାଇଲ।
ଖାଇଥିଲି।
ତମେ କୋଉଠି ଅଛ ତମ କଥା ଶୁଭୁନି।
ଆଉ ରାତିରେ କଁ ଖାଇ ମୁଁ ଭାତ ଖାଇଲି ସନ୍ତୁଳା ଖାଇଲି। ଆଳୁ ଭଜା ଖାଇଥିଲି ମୁଁ ଏଇ। ହଁ ମୁଁ ଏଇ ଯୋତା ଷ୍ଟାଣ୍ଡ ପାଖରେ। ଏଠି ସବୁଚି ଯିବି ନା କଣ। କୁଆଡେ ଯିବ ତମେ
ଯିବି ମୋ ସାଙ୍ଗ ବାହାଘରକୁ। ହ
ଆ ହଉ। ଆଉ ରାତିରେ କଣ ରାନ୍ଧିବ ଆଜି।
ଜିବି ଆଜି ମୋ ସାଙ୍ଗ ବାହାଘରକୁ ମୁଁ ରାନ୍ଧିବିନି କିଛି।
ହଁ ହଉ ତାହେଲେ ତମ ଆଡେ ବର୍ଷା ଉଠେଇଲାଣି।
ନା ବର୍ଷା ହଉନି ଖରା ହଉଛି।
ହଁ ଆମର ଖରା ହଉଛି ହଁ ଆମ ଆଡେ ବି।
ଆଉ ଆଜି ତମର ଛୁଟି ଅଛି।
ହଁ ବା ଛୁଟି।
ଇଏ ଯୋଉ ଭଳିଆ ଖରା ହଉଛି ବର୍ଷା ହେଲେ ବି ତଥାପି ସେଇ ଗୁଳୁଗୁଳି ହଁ ହଁ। ଆମ ଏଇ ଘର ପାଖରେ ଲୋକମାନେ କାମ କରୁଛନ୍ତି। ଛୁଟି ଦିନରେ ସକାଳୁ ଉଠେ ସକାଳୁ ଉଠେ ମାନେ ଉଠେ ଛଅଟା ବେଳେ। ଉଠି ସାଇଲା ପରେ ବ୍ରସ ଟିକେ କରେ ମାନେ ଦାନ୍ତ ଘସି ସାଇଲା ପରେ। ଯାହା ଜଳଖିଆ ଖାଇ ସାରିଲା ପରେ। ମଧ୍ୟାହ୍ନ ଭୋଜନ ପାଇଁ ରାନ୍ଧେ ମୁଁ। ରାନ୍ଧି ସାଇଲା ପରେ ଗାଧୋଇ ଯାଏ ଠାକୁର ପୂଜା କରି ସାଇଲା ପରେ ଖାଏ। ତାପରେ ପୁଣି ଶୋଇ ପଡେ ଆଉ ତମେ।
ମୁଁ ଛୁଟି ଦିନରେ ଟିକେ ଉଠିକି ବ୍ରଶ କରିକି। ଖାଏ ତାପରେ ଗାଧାଏ। ତାପରେ ଡ୍ରେସ ଯଦି କିଛି ସଫା କରିବାକୁ ଥାଏ ସଫା କରେ। ତାପରେ ପୁଣି ରୋଷେଇ କରେ ଖାଇବା ପାଇଁ ପୁଣି ଖାଇକି କି ଶୁଏ।
ହଁ ହଁ ବା ଆଉ ଦିନ ଯାକ ଆଉ କଣ କରିବ?
ଆଉ ତମେ ଘରକୁ ଯାଇଥିଲ?
ହଁ ମୁଁ ଘରକୁ ଯାଇଥିଲି ଯେ ଘରକୁ ଗଲା ସମୟରେ ବର୍ଷା ବି ହେଲା ଆଉ ଗ ଲାଇନ ବି ପଳେଇଲା। ଇଏ ଖରା ଯୋଉ ଭଳିଆ ହଉଚି। ଆମ ଘରେ ଅଛନ୍ତି ଜେଜେ ବୋଉ ଜେଜେବାପା ଦାଦା ଖୁୁଡି ବଡ ମା ବଡ ବୋଉ ଆଉ ଆମର ସମେସ୍ତ ଅଛନ୍ତି ବାପା ଅଛନ୍ତି ବୋଉ ଅଛନ୍ତି। ଭାଇ ଅଛନ୍ତି ଦାଦା ଅଛନ୍ତି ସମସ୍ତେ ଅଛନ୍ତି। ଖାଲି ମୁଁ ସେ ଘରେ ରହୁନି।
ତମ ପାଖରେ ଚଢ଼େଇ ଅଛି କି?
ହଁ ହଁ। ଆମ ଘର ପାଖରେ ଚଢେଇ ମାନେ ଆସି ରହୁଛନ୍ତି।
ଲାଗୁଛି କାଉ ତମ ବେକରେ ବସିଛି।
ହଁ ସିଏ ଆସୁଥିଲା ନା ଖାଇବା ପାଇଁ ମୁଁ ତା ପାଇଁ ଖୁଦ ଭଜା ପକେଇଥିଲି ତ ସେ ଆ ଏଇଠି ଖାଇକି ଗଲା କାଉ।
ଆଉ ତମେ ଚଢେଇକି ଖାଇବାକୁ ଦଉଛ?
ହଁ ଚଢେଇ ମାନେ ଖାଇବାକୁ ଦେଲେ ଧର ମ ହବ ନା ହଁ। ଆଉ ଆଲୋଭେରା ଲଗ୍ ଘିଁ କୁଆଁରି ଲଗେଇବ ନେବି କି ତମ ପାଇଁ?
ନା ମୁଁ ମୁଣ୍ଡ ଆଜି ଧୋଇ ଦେଇଛି ବା। ମୁଁ ମୁଣ୍ଡ ଧୋଇ ଦେଇଛି ତ ଯୋଉ ଦିନ ମୁଣ୍ଡ ଧୋଇବି ଆଉ ଆଉ ଥରେ ତ କହିବି ଆଉ ଆଣିକି ଦବ।
ହଉଁ ହଉ।
ଟିକି ଲଗେଇ ଦବ।
ହଁ ହଁ ମତେ ଟିକେ ଆଗୁଆ କହିବ ମୁଁ ନେଇକି ଯିବି ତମ ଘରୁ
ଆଉ କଣ କୁହ?
ଆଜି କୁଆଡେ ବୁଲିବା ପାଇଁ ଯିବାର ଅଛି?
ହଁ ବୁଲିବା ପାଇଁ ଯିବି ମୁଁ ଭାବିଛି ମୋ ସାଙ୍ଗକୁ ଟିକେ କଲ କରିବି ତାକୁ କଲ କଲେ ସେ ଯୋଉଠିକି କହିବା ଆମେ ସେଇଠିକି ଯିବୁ ବୁଲିବା ପାଇଁ ଆଉ ବୁଲିବାକୁ ଗଲେ ଟିକେ ଖାଇବୁ ବି ଆ ଖାଇବାକୁ ଖାଇବା ହବ ବୁଲିବାକୁ ବୁଲିବା ହବ ତାର ମୋର କେତେ ଦିନ ହବ ଦେଖା ବି ହେଇନି ଦେଖା ବି ଟିକେ ହେଇଯିବ ଆମେ ଟିକେ କଥାବାର୍ତ୍ତା ବି ହବୁ।
ଆଉ ତମେ ଯିବ?
ନାଇଁ ଯିବିନି ଆଜି ଆଜି ମୋର କାମ ଅଛି ଟିକେ
ହଁ
ଦେଖିବା କେବେ ପରେ ଯିବି।
ହଁ ତମକୁ ଭଣ୍ଡା ସନ୍ତୁଳା ଭଲ ଲାଗେ?
ହଁ ଭଲ ଲାଗେ।
ଆଉ କଣ କଣ ଭଲ ଲାଗେ?
ତମେ କ ତମକୁ କରିଆସେ?
ହଁ ମତେ କରିଆସେ ଭଲ ସେ କରିଆସେ। କିନ୍ତୁ ମୋର ଜଣେ ସାଙ୍ଗ ଅଛନ୍ତି ତାଙ୍କୁ ସେ ଭଣ୍ଡା ସନ୍ତୁଳା ଭଲ ଲାଗେନି। ଆ ସିଏ କହନ୍ତି ତମେ ପିଆଜ ପକେଇ କରୁଛ ଉଁମ ଆଉ ସିଏ ହଁ ରସୁଣ ଛେଚା ଦେଇ କରନ୍ତି ନା ତ ସେ ସେଇଥିପାଇଁ କୁହନ୍ତି ତମେ ରସୁଣ ଛେଚା ଦେଇ କର କିନ୍ତୁ ମୁଁ ପିଆଜ ପକେଇ କରେ। ଆଉ କଣ କୁହ କଣ ସବୁ ରାନ୍ଧି ଜାଣିଛ? ତମକୁ ରୁଟି ବନେଇ ଆସେ?
ରସୁଣରେ ଅଧିକ ଭଲ ଲାଗେ।
ହଁ ମୋର ବି ଜଣେ ସାଙ୍ଗଟେ କହୁଥିଲା ରସୁଣରେ ଭଲ ଟେଷ୍ଟ ଲାଗେ। ମୁଁ ଭାବିଚି ରସୁଣ ପକେଇକି କରିବି ବୋଲି।
କିଛି ବି ରାନ୍ଧିଆସେନା ରାନ୍ଧିବା ଶିଖିବନା ଆଉ। ମୁଁ ତୁମକୁ କହୁଛି ରୁ
ହଁ ଅଁ ବେଲି ଆସେ କିନ୍ତୁ ମାନଚିତ୍ର ବେଲି ଆସେ କିନ୍ତୁ ଗୋଲ
ରୁଟି ବେଲିବା
ନା ରୁଟି କେମିତି ଗୋଲ ବେଲିବ ମୁଁ କହୁଛି ତମେ ଫାଷ୍ଟରେ ଛୋଟ ଗୁଳା ନବ। ତ ବଡ ଗୁଳା ନେଲେ ସିଏ ବହୁତ ଜାଗା ଲମ୍ବିଯିବ ତ ତମେ ଛୋଟ ଗୁଳା ନବ। ତ ତାକୁ ଗୋଲ ଗୋଲ କରିକି ଫାଷ୍ଟ
କରିବ ଭଲ ଲାଗିବ।
ହଁ ଅଁ ଟିକେ ଛୋଟ ଗୋଲ ଲମ୍ବ ତାକୁ ବେଲି ଦବ। ତ ସେ ଛୋଟ ଛୋଟ ରୁଟି କରିବ ସେ ଛୋଟ ଛୋଟ ହିଁ ଗୋଲ ଭଲ ହବ। ଆଉ ବଡ ବଡ ନେଲେ ସିଏ ଟିକେ ମାନଚିତ୍ର ହେଇଯିବ। ଆଉ ତମକୁ କଖାରୁ କାଟି ଆସେ?
କଲ କରିବ।
ଜାଣିଛ ଆମର ଏଠି କାନ୍ଥରେ ରଙ୍ଗ ଦିଆ ହେଇଛି ଇ ଅ ଲାଇଟ୍ ପିଙ୍କ କଲର। କାନ୍ଥରେ ରଙ୍ଗ ଦିଆଯାଇଛି ଧଳା କଲର ର। ମୁଁ କହୁଥିଲି କି ଆମର ଯିଏ ଅଛନ୍ତି ବଡ ମା ମୁଁ ତାଙ୍କୁ କହୁଥିଲି କି ତମେ ଏ ଧଳା ରଙ୍ଗର ମାନେ ରଙ୍ଗ ଦିଅ ବୋଲି କିନ୍ତୁ ସିଏ ଦେଲେ ଗୋଲାପୀ କଲର ର।
କାହିଁକ ଘରେ ଧଳା କଲର ଧରା ଧଳା ରଙ୍ଗ କାହିଁକି ଦେବେ ଘର କଣ ବିଧବା।
ହ ହଁ ସିଏ ମତେ ଟିକେ ଧଳା ରଙ୍ଗ ଭଲ ଲାଗେ ନା। ମୁଁ ସେଥିପାଇଁ ତାଙ୍କୁ କହୁଥିଲି କି ଧଳା ରଙ୍ଗ ଦବା ପାଇଁ ତ ସିଏ କିନ୍ତୁ କହିଲେ ନା ଗୋଲାପି ଦବା। ମୋ ସ୍ୱାମୀ କହିଛନ୍ତି ଗୋଲାପୀ ଭଲ ଲାଗିବ ତ ସେଥିପାଇଁ ଗୋଲାପୀ
ସିଏ ତାଙ୍କ ସ୍ଵାମୀଙ୍କ ପସନ୍ଦରେ ଦେବେ ନା ତମ ପସନ୍ଦରେ ଦେବେ।
ହଁ ସେଇଟା ବି ସତ କଥା। ଆଉ କଣ କୁହ ଯଦି ଆମ ଘରେ କେବେ ରଙ୍ଗ ଦିଆହବ ମୁଁ କହିବି କଳା ରଙ୍ଗ ଦବା ପାଇଁ। କଳା ରଙ୍ଗ କେହି ବି ଦେଇନାହାନ୍ତି ନା କଳା ରଙ୍ଗ ଦେଲେ ଭଲ ଲାଗିବ।
ହଁ ସେଇଟା ଭଲ କଥା ବି। ସମସ୍ତଙ୍କ ଠାରୁ ଟିକେ ଅଲଗା ଲାଗିବ।
ହଁ।
ତମ ଆଉ ତମ ସାଙ୍ଗ ମାନଙ୍କ ଖବର କଣ? ତମ ସାଙ୍ଗମାନେ କଣ କରନ୍ତି?
ମୋ ସାଙ୍ଗ ଗୋଟେ ପାଠ ପଢୁଚି ଆଉ ଗୋଟେ ସାଙ୍ଗ ଘରୁକୁ ଯାଇଚି। ଆଉ ସେ ସାଙ୍ଗ ଘରୁକୁ ତ ଯାଇଛି ଆସିବ। କହିଥିଲା ଦୁଇ ଦିନ ପରେ ଆସିଲେ ତାକୁ କହିବି ସେ ମୋ ସହିତ ଟିକେ କଥା ହବ ତା ସହିତ ମୋର ଟିକେ କଥା ଅଛି। ଆଉ ଗୋଟେ ସାଙ୍ଗ ସିଏ ଆଉ ଗୋଟେ ଅଲଗା ଘରେ ରହୁଛି ତ ମୁଁ ତା ସହିତ କଥା ହେଇନି ଆଉ।
ହେଇଗଲା।
ହଉ ଆଉ ଆଉ କେବେ ଘରୁକୁ ଯିବ।
କେବେ ଘରକୁ ଯିବି ଭାବିଚି ଆଉ ଦୁଇ ଦିନ ପରେ ଯିବି ବୋଲି।
ଏବେ ତ ବର୍ଷା ହଉଛି କି?
ହଁ ନା ବର୍ଷା ହେଇନି ବର୍ଷା ହବ ବୋଲି ଉ ହେଇଛି ବର୍ଷା ହବ ବୋରେ। ହଉ ତାହେଲେ ଠିକ ଅଛି ହଁ ହଁ।
ହଉ।